ଏବେ କଣ କରୁଛନ୍ତି ଏବେ?
ଏଇ ବସିଥିଲି ଆଉ। ତମେ କଣ କରୁଛ?
ମୁଁ ସେଇ ଏବେ ବସିଥିଲି ଏବେ ଟିକେ ଜଷ୍ଟ ଚାହା ପିଉଥିଲି।
ଆଉ ଖାଇବା ପିଇବା କଣ ହେଇଛି?
ଏଁ ଖାଇବା ସନ୍ଧ୍ୟାବେଳେ ତ ମୁଁ ଏବେ କିଛି ଖାଇନି ଯାହା ଆଜି ଟିକେ ଲେଟ୍ ରେ ଖାଇଥିଲି କାମ ହଉଥିଲା ତ ଟିକେ। ଏ ଲେଟ୍ ରେ ଖାଉଥିଲି। ଖାଇଥିଲି ଲେଟ୍ ରେ ଦିଇଟା ପରେ ଖାଇଥିଲି।
ହଁ ହଁ, କଣ ଖାଇଥିଲେ ଖରାବେଳେ ଆଜି?
ଖରାବେଳେ ଏଇ ଭାତ ଡାଲି ତାପରେ ଏଇ ଯୋଉ ଗୋଟେ ସନ୍ତୁଳା ହେଇଥିଲା। ଆ ଆଉ ଗୋଟେ ଭଜା ହେଇଥିଲା, ପାମ୍ପଡ଼, ଖଟା ଏଇସବୁ ଆଉ। ।
ମୁଁ ଆଜି ଖାଇଥିଲି ସେଇ ଆ ପଖାଳ ଭାତ ଖାଇଥିଲି ଖରାବେଳେ। ପଖାଳ ତ, ଭଜା, କାକୁଡି, ଦହି ଆମ୍ବ, ଅ ବଢଚୁରା ଏମିତି ସବୁ ଖାଇଥିଲି ଆଉ।
ଭଲ ଖାଦ୍ୟ ସବୁଠୁ ଆମ ଓଡ଼ିଆଙ୍କର ତ ସେଇଟା ସବୁ ଭଲ ଖାଦ୍ୟ।
ହଁ, ପଖାଳଠୁ ଆଉ ଶାନ୍ତି ଖାଦ୍ୟ କିଛି ନାହିଁ।
ହୁଁ, ମୁଁ ପଖାଳ ଖାଏ ସକାଳୁ ଖାଏ। ସକାଳୁ ଟିକେ ଖାଇହଉନି ମୁଁ ଚୁଡ଼ା ଖାଇ ଦେଇଥିଲି ଆଜି। ସକାଳୁ ପଖାଳ, ମାଛ ଭଜା ପୋଡା ପୋଡ଼ି ଏସବୁ ଜିନିଷ ଖାଏ।
ହଁ ହଁ।
ଏବେ ରୋଷେଇ କରୁଛନ୍ତି ନା ନା
ଆଉ ଏଇନୁ ରୋଷେଇ ହେଇ କମି ବସିଥିଲି ରୋଷେଇ ହବ ଆଉ କରିବି ରୋଷେଇ ମୁଁ କରିବି ସେ ଗାଈ ଅଛି ତ ଏ କ୍ଷୀର ଇଏ
ହୁଁ ରୁଟି ଫୁଟି ଖାଆନ୍ତି ନା ରାତିରେ ଭାତ?
ନାଇଁ ରୁଟି ରୁଟି ସନ୍ତୁଳା କ୍ଷୀର ଏମିତି ଆଉ।
ଆଜ୍ଞା।
ଆଉ ଆପଣଙ୍କ ସେପଟେ କଣ ଚା କି ଚାଷ ବାସ ହୁଏ କି ନା ନାଇଁ?
ହଁ ଚାଷ ବା ଏବେ ହେଲାଣି ଆରମ୍ଭ ଧାନ ଚାଷ ବର୍ଷା ଦିନ ଆସିଲେ ନା। ଧାନ ଚାଷ ଏଇନା ହବ ଏଇ ଖତ ପଡିଥିଲା ବିଲରେ ଏଇ ହବ ଦଶ ପନ୍ଦର ଦିନ ହେଲା। ତାପରେ ହଳ କରାହେଇଛି ଆଉ ଟିକେ କାଦୁଅ ହେଲେ ବର୍ଷା ଏବେ ହେଲା ଦୁଇ ଦିନ ହେଲା ନା ରଜ ପରେ ଆଉ ହେଲେ ଟିକେ ବର୍ଷା ହେଲେ ଟିକ କାଦୁଅ ହେଲେ ତଳି ପଡିବ ଆଉ ଧାନ ଗଜା କରା ହେଇକି ଆଉ।
ହଁ ଯେ ଯୋଉ ଆପଣଙ୍କର ଯୋଉ ଆଉ ଗଜା ମାନେ ତଳି ପକାନ୍ତି ନା ଏଇଢୁ ବୁଣନ୍ତି।
ନାଇଁ ମୋର ତଳି ପକା ହୁଏ ତାପରେ ତାକୁ ପଢା ହେଇକି ରୁଆ ହୁଏ।
ଉଁ ହୁଁ ଆମ ପଟେ ସେଇୟା ଆଉ ଆମର ଏପଟେ ବର୍ଷା ତ ଏମିତି ଉଠଉଛି ହଉନି।
ହଁ।
ଆମେ କଣ କଲୁ ମଟର ଲଗେଇକି। ପାଣି ମଡ଼େଇକି ଏବେ କରିକି ପକେଇଛୁ ମାନେ ଗୋଟେ କ୍ଷେପ ପଡ଼ିଛି।
ହଁ।
ତାପରେ ଆଜି ବି ଧାନ ଆମର ବତରା ହେଇଛି ପାଣିରେ ପଡିଚି। ଫୁଣି ଦି ଦିନ ପରେ ତାକୁ ମଟର ଲାଗିବ ଆଉ ଗୋଟେ ଜାଗାରେ। ହୁଁ ମଟର ଲାଗି ଫୁଣି ତାକୁ ପକାହବ।
ହଁ ହଁ।
ଛି।
ଏଇ ବ ବର୍ଷ ଖରା ହେଲାଣି କି ବହୁତୁ। ସେଇଥିପାଇଁ ସବୁ ହଁ।
ଆପଣ ସେପଟେ ପାଣି ସୁବିଧା ପାଣି ସୁବିଧା ଏପଟେ ଅଛି ନା ଆପଣଙ୍କ ଏରିଆରେ।
ହଁ ଆମର ସେ ବିଲକୁ ଲାଗି ଗୋଟେ କେନାଲ ଯାଇଛି ସେ କେନାଲ ରେ ବନ୍ୟା ସମୟରେ ପାଣି ସେ ଚାଷ ଟା ବେଳକୁ ପାଣି ଛାଡେ ପାଣି ଛାଡେ। ସେଇଥିରେ ଚାଷ ହୁଏ ଆଉ ଏୟା ହଉଥିଲା ଏବେ ଏପର୍ଯ୍ଯନ୍ତ ବି ଛାଡିନି କିନ୍ତୁ ହଁ ଉପର ବିଲ ଗୁଡା ଯୋଉ ଅଛି ସେଗୁଡା ପୁରା ଶୁଖିଲା ଶୁଖିଲା ତଳ ବିଲ ଗୋଡା କେ ପାଣି ଅଛି ହେଇଠି କିଛି ନା ତଳି ପଡିବ ଆଉ ତାପରେ ବର୍ଷ ବର୍ଷାରେ କଣ କରିବି ଆଉ। ମଝିରେ ବିଲ ମଝିରେ ବି ସବୁ କରିଛନ୍ତି ସବୁ ଲୋକମାନେ ଯୋଉ ବୋରିଂ କଥା ନହେଲେ ଆଉ କେମିତି ଚାଷ କର ହଁ।
ନାଁ ଆପଣଙ୍କ ପଟେ ପରିଆ ଚାଷ ହୁଏ ନା ଖାଲି ଧାନ ଚାଷ?
ନାଇଁ ଆମ ଗାଁ ରେ ଖାଲି ଏ ଯୋଉ ଧାନ, ମୁଗ, ବିରି ଏ ସବୁ ହୁଏ। ଆଉ ପାଖ ଗାଁ ସବୁ ଅଛି ନଈ ପୋଠା ଗୁଡା ଯୋଉଗୁଡା ଅଛି ସେମାନେ ପରିଆ ଚାଷ ହଁ।
ହୁଁ ହୁଁ ଆମ ଆମର ଏଠି ଆଜିକାଲି ତ ସେଇ ଟାଇପ ସବୁ ଏ ମୁଗ। ଅ ଧାନ ପରେ ଆମର ଏଇଠି ସେ ମୁଗ କରିବେ ଆଉ ବିରି କରିବେ। ତାପରେ ହରଡ଼ ତ ଏତେ ଆଉ କରୁନାହାଁନ୍ତି ଖାଲି ମୁଗ ବିରି କୋଳଥ।
ହଁ।
ଆଉ ଧାନ ଆଉ ଏମିତି ବେଶି ତ ଚାଷୀ ଏବେ ପରିବା କରୁନାହାଁନ୍ତି। ମାନେ କାଁ ଚାରି ଜଣ ପାଞ୍ଚ ଜଣ ଖଣ୍ଡେ ସେମାନେ ବିରି କରୁଛନ୍ତି ଆଉ ସବୁ ବାରି ବାରିମାନଙ୍କରେ କରାଯାଏ ଏଇଆ ଆଉ।
ହଁ ଆମରବି ସେ ବାରିରେ ବାରିରେ ମାନେ ମଣ୍ଡା ନିଜେ ଖାଇବା ପାଇଁ ଲାଗ
ନା ଖାଇଆ ପାଇଁ ସେ ଖାଇଆ ପାଇଁ ଏବେ ସବୁ ଲଗେଇଲଣି ନା ଲଗେଇ ନାହାଁନ୍ତି?
ହଁ ଆମ ସବୁ ଗଛ ଟିକେ ଚାଖେଣ୍ଡେ ଚାଖେଣ୍ଡେ ହେଲାଣି କଖାରୁ ଲାଗିଛି ଆଉ ଜହ୍ନି ଚୋପା।
ହୁଁ ହୁଁ।
ସବୁ ଟିକେ ଟିକେ ଗଛ ହେଲାଣି ଆଉ ଲାଗିବ ମାସେ ଖଣ୍ଡେ ସେ ଲଟା ମୋଟା ହେଲେ ଯାଇ ଯାହା ହବ ଆଉ।
ହୁଁ ହୁଁ ନା ଆମର କାକୁଡି ଖାଇଲୁଣି।
ଖାଇଲନି କରିକି ନା?
କାକୁଡି ହଁ।
ଆମର ଏବେ ଲାଗିଲା ବର୍ଷା ହଉନଥିଲା ନା? କିଏ ପାଣି ଦବ ଏତେ ମାନେ କଲାବେଳକୁ ମାଙ୍କଡ଼ ଡର ଖାଲି ଛି ଗଛ ସବୁ ଗଛ ଉପାଡିକି ଖାଇଦଉଛନ୍ତି। ତପରେ ଆମ୍ବ ଗଛ ନଡ଼ିଆ ଗଛ ହଁ।
ହୁଁ ହୁଁ ଏ ଯୋଉ ଯୋଉ ମାସେ ପୂର୍ବରୁ ଆମେ ସବୁ ଲଗେଇ ଦେଇଥିଲୁ ମଟରରେ ଖାଲି ପାଣି ମଡେଇ ତାକୁ ଯୋଉ ଉଁ ଝଟା ମାରି ଦିଆ ହେଇଥିଲା ଯାହା ହଉ ସିଏ ମ ମା ନା ହେଇଗଲା ଜହ୍ନି ଆଉ ଉଁ କଖାରୁ ଆଉ କାକୁଡି ଜହ୍ନି ହେଇନି ଫୁଲ କିନ୍ତୁ କାକୁଡ଼ିଟା ଖାଇଲୁଣି। ବାକି ଆଉ ଗୋଟେ ଖେପ ଲାଗିଛି ମାନେ ଏଟା ସେତେବେଳେ ସରିଯିବ ପୁଣି ସେଟା ହବ।
ହଁ ଆଗରୁ ଆମର କେତେ ଲାଗିଯାଏ ମାନେ ରଜ ବଳ କେତେ ଫଳେ। ଗୋଟେ ଅଟୋ ନେଇକି ଆଜିକାଲି ଖତ ମିଳୁନି ଛାଁ ଛାଁ ଗୋଟେ ଗଛ ଉଠିଥିଲା ପାଣି କଖାରୁ ର ତାକୁ ମାତ୍ର ଗୋ ଥରୋଟେ ପାଣି ଗଛ ସହ ଖଇଛି।
ଆପଣଙ୍କ ହେପଟେ କଣ ସୁବିଧା ଆଉ ସବୁ?
ସୁବିଧା ମାନେ କଉ କଥା କହିଲେ?
ସୁବିଧା ମାନେ ଏଇ ଯୋଉ ମାନେ ମାନେ କଣ ଜିନିଷ ବେଶୀ ଭଲ ମିଳେ ସେପଟେ?
ଆମ ଏପଟେ ଏମିତି ପରିଆ ଫରିଆ ବେଶୀ ଚାଷ କରନ୍ତି ଆମ ପାଖ ଗାଁରେ ସେଗୁଡା ସବୁ ବେଶୀ
ଆଉ ହଁ
ହୁଁ।
କାରଣ ଆମ ଗୋଟେ ପୂଜା କରିବାକୁଗଲେବି ବେସି ଗଣେଶ ପୂଜା ଟା ଆମ ଗାଁରେ ଭଲ ହୁଏ।
ଭଲ ହୁଏ।
ହଁ କିଏ ଚାପେନା ତାଙ୍କୁ ଛଅ ସାତ ଫୁଟ୍ ରୋ ଗୋଟେ ତିଆରି କରାଗଲା ଲୋକ ଡକା ହେଇକି। ତ ମଜା ମସ୍ତି କରନ୍ତି ତାପରେ
ହଁ
ତ ଗାଁ ଦି ତିନଟା ଗାଁ ମିଶି କୁଲ୍ ର ପାଖ ଗାଁ ହେକା ମିଶି ସବୁ ପଇସା କଲେକ୍ସନ କରିକି ବଡ଼ ମୂର୍ତ୍ତି କରିବେ ତାପରେ ଡି ଜେ ଫିଜେ ଆଣିକି ପୁରା ଠାକୁରଙ୍କୁ ଭସାଣିଟା ଯେତୋଳୁ ଭସାଣି ହେଇଆ ପୁରା ତିନି ଚାରି ଗାଁ ପୁରା ବୁଲେଇକି ଡି ଜେ ଫି ଜେ ବଜେଇକି ସେ ସବୁ କରନ୍ତି ଆଉ ଭୋଜି ଭାତ ବି ପୁରା ତିନି ଚାରି ପାଞ୍ଚ ଗାଁକୁ ପୁରା ଦାଅନ୍ତି ଭୋଜି ଭାତ କରି ହିଁ ଯୋଉ ଯୋଉ ମାନେ ଯେବେ ଆରମ୍ଭ ହିଏ ଦି ତିନି ଦିନ ଠାକୁର ରହନ୍ତିନି କି ଯୋଉ ଭସାଣୀ ପର୍ଯ୍ୟନ୍ତ ତ ସେଇ ଦି ତିନ ଦିନ ପନ୍ତ ଭୋଜି ଭାତ ଚାଲଥାଏ ସେମ୍
ନେଫ ଆଉ କିଛି ପକୁଅନ୍ତିନି ମୀନା ବଜାର କି ଅନ୍ୟ କିଛି?
ସେଗୁଡ଼ା ନାହିଁ ପା ସବୁ ମା ଗାଁରେ ଯୋଉ ସେ ମୀନା ବଜାର ପକାନ୍ତିନି କିନ୍ତୁ ସେ ପିଲାମାନଙ୍କୁ ପ୍ରାଇଜ୍ କରନ୍ତି। ଖେଳ ସବୁ ପକାନ୍ତି ମାଇକ୍ ବାଜୁଥୁବ ଏ ଯୋଉ କମ୍ପିଟିସନ୍ ରେ ସବୁ କିଏ କିଏ ଥିଏ ସେଟି ଆଉ କବାଡ଼ି କି ଆଉ ମ୍ୟୁଜିକ୍ ଚେୟାର ଏସବୁ କମ୍ପିଟିସନ୍ ଗୋଟେ ର ହଁ କରନ୍ତି ଆଉ ଛୋଟ ପିଲାମାନଙ୍କର। ଆଉ ସେମାନେ ଯିଏ ଜିତିବେ ଇଏ କରିବେ ତାଙ୍କୁ ପ୍ରାଇଜ୍ କରାନ୍ତି ଆଉ ଯାତ୍ରା ହେଇକା ବି ଯୋଉ ଡକାନ୍ତି।
ତବୁ। କରିବା ପାଇଁ। ଆଉ ଯେ ପାଲା ରାମାୟଣ ଟାଇପ୍ ର ଯୋଉ ହୁଏନି ସବୁ? ହଁ ତାକୁ ବି ଗୋଟେ ରାତି ପାଞ୍ଚକେଇ କରନ୍ତି। ଏମିତି ଦେ ତିନି ଚାର ଦିନ ମାନେ ଶିବଙ୍କୁ ରଖିକି ।
ହୁଁ ଆଇଆଁ ଭଲ ଲାଗେ ସେଇଟା ହଁ ଆମର ଏଠି ଆମ ପଞ୍ଚାୟତରେ ଆମ ପାଖରେ ଗୋଟେ ଗାଁ ଏବେ ହଉଥୁଲା ତାଙ୍କର ଶିବ ମନ୍ଦିର ପ୍ରତିଷ୍ଠା କରଥୁଲେ।
ହଁ।
ଭଲ ଭାବରେ କରୁଥୁଲେ ବହୁତ ମାନେ ଡେଲି କାଲି ସ ଆଜି କାଲି ସଇଲା। ତିନି ଦିନ କାଳ ହଉଥିଲା। ଗୋ ପ୍ରଥମ ଦିନ ପାଲା ହେଲା ମିନା ବଜାର ବି ପଡ଼ିଥିଲା।
ହଁ।
ତାପରେ ଯୋଉ ଆମ କୁନି ପ୍ରବଚକ ନାହିଁ ଯେ ଛୋଟ ଛୁଆଟେ ପ୍ରବଚକ କର ଦଉନି? ଉଁ ସିଏ ତାକୁ ଡାକିଥିଲେ। କାଲି
ହଁ କୁନି ପ୍ରବଚକ ଗୋଟେ ଅଛି। ଟି ଭି ରେ ଯୋଉ ଆସୁଚନ୍ତି ତ?
ଉଁ ହୁଁ ହୁଁ ସେ କାଲି ଆସିଥିଲା। ପହରଦିନ ତାକୁ ଡାକିଥିଲେ। କାଲି ଭଜନ ସନ୍ଧ୍ୟା ହେଲା। ଆଉ ଡେଲି ସାତ ଆଠ ହଜାର ଲୋକ ଖାଉଥିଲେ। ଭଲ ବୋହୁତ ବଢ଼ିଆ କଲେ ତାପରେ ସିଏ ଆଣିଥିଲେ ଯାଇଁକି ସେ ତ୍ରିପେଣୀ ନଦୀ କୂଳରୁ ଆଣିଥିଲେ ଶିବଲିଙ୍ଗ ଆଣିଥିଲେ।
ହଁ ହଁ।
ଭଲ ଆମ୍ ହେ ଛୁଆମାନେ ସବୁ କରୁଥୁଲେ ଯାହା ହଉ ଗୋଟେ ଭଲ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋଟେ କରିକି ଠାକୁରଙ୍କର ଗୋଟେ ଏତେ ସୁନ୍ଦର ଭାବେ କଲେ। ଏଁ ତିନି ଦିନ କାଳ କିନ୍ତୁ ବର୍ଷା ଉଠେଇଲା ପୁରା ଲାଇଟିଙ୍ଗ ମାଇଲା କିନ୍ତୁ ବର୍ଷା ହେଲାନି। ଜଷ୍ଟ ଟିକିଏ ହବ ବନ୍ଦ ହେଇଯିବ। ଯଜ୍ଞ ହଉଥିଲା ନା।
ଠାକୁରଙ୍କ ଇଏ ଆଉ।
ହୁଁ ଆଉମ ତାପରେ ଆମର। ପାଖ ଯେତିକି ଗାଁ ର ରହିଲେ କୋଡିଏ, ତିରିଶ ଟା ସବୁ। ସମସ୍ତେ ସେଠି ଯୋଗ ଦେଇଥିଲେ। ତାପରେ ବାହାରୁ ସବୁ ବହୁତ ବଡ ବଡ ଲୋ କଙ୍କୁ ଗେଷ୍ଟ କରାହେଇଥିଲା। ପଲ୍ଟିକାଲ ଲୋକଙ୍କୁ ଗେଷ୍ଟ କରାହେଇଥିଲା। ହୁଁ। ଉଁ ଭଲ ବି କରିଥିଲେ ଛୁଆମାନେ ସବୁ। ଆମ ନିଜ ଛୁଆ ସବୁ ପାଖରେ ଆମର ଗାଁ ପାଖରେ ଲାଗିଛି।
ଆଚ୍ଛା। ଠାକୁରଙ୍କ କଥାରେ ଭଲ ଲାଗେ। ଠାକୁରଙ୍କ କଥା ହେଲେ ସବୁ ବଢିଆ ଲାଗିବ କିନ୍ତୁ ଗାଁ ରେ।
ହୁଁ ଆ ନିଶ୍ଚିତ ନା ହୁଁ। ମାନେ ଭଲ ଲାଗିବ ମାନେ ସେଠି କିଛି ମାନେ କିଛି ଗୋଟେ ଉଁ ନଥିବ କଜୁଂଶ ନଥିବ କି।
ହଁ ଆଗରୁ ଠାକୁରଙ୍କ କାମ ବଢିଆ ଲା
ବଢ଼ିଆ ଲାଗେ ଅଁ। ହଉ ଉମ ଯୋଉ ଏବେ ବସିଛନ୍ତି। ରୋଷେଇ ବାସ ହେଇନି ନାଇଁ କି?
ନା ହେଇନି ହବ
ତମର ସେପଟେ ଟିକେ ଟାୱାର ପ୍ରୋବ୍ଲେମ୍ ରହୁଛି ନାଇଁ।
ହଁ ଏଇ ଯୋଉ ବର୍ଷା ହେଇଯାଇଛି ସକାଳୁ ତ। ସେ ଘର ଭିତରୁକୁ ଟିକେ ନେଟୱାର୍କ ପାଉନି ବାହା
ହୁଁ ଯେ ସେ ଜଣା ସେ ଟିକେ ମାନେ କଣ ମାନେ ଉଁ କଥାଟା କ୍ଲିଅର ଟିକେ ଆସୁନି ତ। ହୁଁ।
ତୁମେ ଆଜି ସିଆଡେ ବର୍ଷା ହେଇଥିଲା?
ହଁ ହଁ ସକାଳେ ପାଗ ବି ପୁରା ସେମିତି କରି ରଖିଛି।
ଆଜ୍ଞା।
ଅ ଖରା ହଁ ଦିନରେ ହେଇଥିଲା ପାଗ ବି ପୁରା ସେମିତି ରଖିଛି ବର୍ଷା।
ହଉ ହଉ। ତାନେ ଠିକ ଅଛି। ଏବେ ରଖୁଛି ହଉ ହଉ।